ହୁଁ ସେଇ ବା ପୋକ କଥା ଥା କହୁଥିଲେ।
ହଁ ହଁ କୁହ।
ହଁ ବା ଭାରି ବିପଦ ଯାଣି। ବଲୁରୀ ଆମ ଘର ବି ପାଖରେ ମହୁମା ଛି ରହିନାହାନ୍ତି କି?
ହଁ ହଁ ଆଉ ରହିଛନ୍ତି।
ମହୁମାଛି ରହିଛନ୍ତି ସେ କଣ ଯେ ନା ଆଗରୁ ପୁରୁଣା ଲୋକ ନା ସେ ଘର କରନାହାନ୍ତି ଯେ ଗୋଟେ ରୁ ସ୍କାଆଇଲଟରେ ଦି ଦିଇଟା ଲଗେଇ ଦେଇଛନ୍ତି ସିଏ ଆସିକି ରହିଗଲେଣି ଉଁ ତାକୁ ଥର କଣ ଇଏ ଯେତେ ଥର ଖାଲି କଣ କରିବେ ନା ପଟି ମାରିଦେବେ ସେ ତଥାପି ବାହାରି ଯାଏ କେତେ ଶୀଘ୍ର ଅ ଠା ଟା ରହିବ ରହିବନି ଥରେ ଘର କାମ ହଉଥିଲା ଲାଷ୍ଟ କୁ ସିମେଣ୍ଟ ବସ୍ତା ସେଇଆକୁ ନେଇକି ସେ ମିସ୍ତ୍ରୀ କୁ କହିଲି ଲଗେଇ ଦେଲା।
ଆଚ୍ଛା।
ସେ ପଟେ।
ହୁଁ ହୁଁ।
ଭାରି ବିପଦ ପୋକ ଜାଣିି ଆମରିର ପ୍ରାୟ ଆଜ୍ଞା।
ମୋହୁବାରିଲା।
ମହୁ କଣ ବାହାରିବ ସେ ତ ଜାଣିକି ସେ ସ୍କାଇଲେଟ୍ ଭିତରେ ରହିଛନ୍ତି ମହୁ କଣ କେମିତି ବାହାର କରିବ।
ଓହୋ ସ୍କାଇଲାଇଟ୍ ଭିତିତରେ
ପୁରା ରହିଛନ୍ତି।
ଆଚ୍ଛା ଆଚ୍ଛା।
କିଛି କାମ୍ଫ ମେ ଆପଣ ଜାଣିଥିବ କେତେ ଏତେ ବଡ଼ ଘର ତାଙ୍କ ପାଇଁ
ଠିକ୍ ଠିକ୍। ଏଇ ଯୋଉ ଦେଖିଛ ନା ଏଇ ଯୋଉ ଆମ ଯୋଉ ମେଡିକାଲ ହସ୍ପିଟାଲ ସବୁ ଯୋଉ କାନ୍ଥରେ ଉପରେ ସବୁ କେ ହେଇଛି ମୁଁ ଡେଲି ଯଉ ବସ୍ ଯିବା ଆସିବା କରୁଛନ୍ତି। ସେଠି ଅନେଇ ଅନେଇ ଯାଉଛି ହଁ ତିନି ଚାରି ହେଇଛି ସେପଟକୁ ଏପଟକୁ ଦେଖି ଦେଖି ଯାଉଛି ଡେଲି।
ସେଟା ଆଉ ଗୋଟେ ଏଠି ଆପଣ ଦେଖିଥିବେ ପାଣି ଅଫିସ୍ ଯୋଉ ଗାନ୍ଧୀ ଛକ ପାଖରେ
ପାଣି ଅଫିସ
ଏ ଯୋଉ ବିରାଟ ବଡ ପାଣି ଆମର ଯୋଉ ଅଛି ସେଇଠି ବି ଉପରକୁ ମାର କରିବା ବିରାଟ ବଡ ବଡ ମୁହୁ ଅଛି।
ହଁ ହଁ ହଁ ହଁ ଆଚ୍ଛା ଆଚ୍ଛା ମୁଁ ଦେଖିନି ଯେବେ ଦେଖିବି ତାହେଲେ ସିଓର।
ଦେଖେ ସେଇ ବାଡେ ନିଶ୍ଚିତ ତ ଆପଣ ସେଇ ବାଟେ ଯାଉଚନ୍ତି ମାନେ ନି ଶ୍ଚିତ ତଳୁ କର। ନ ଉ ସନ୍ଧି ରାତିରେ ଏତେ ଠିକ ସେ ଆପଣ ଜାଣିପାରିବେନି କିନ୍ତୁ ଦିନ ବେଳେ ଆପଣ ଦେଖିବେ ପୁରା ଦେଖାହବ କ୍ଲିୟର। ଆ ବହୁତ ବଡ ବଡ ମହୁ ଅଛି।
ହଁ ସିଏ ଏ ଆମ ଏପଟେ ଗୋଟେ ଲୋକଟେ ଆ ମାନେ ଆମ ଏପଟେ ବାଡିପଟେ ଗୋଟେ ଅଛି ସେ ବଡ ଆମ୍ବ ଗଛଟା ବହୁତ ପୁରୁଣା ସେ ଆମ୍ବ ଗଛଟା ଆକ୍ଚୁଆଲି ସିଏ ସେଠି ସବୁ ବର୍ଷ ତ ମାନେ ମହୁ ବସା ମାନେ ଦିଅନ୍ତି ହେଲା। ବାଘୁଆମୁ ସେମାନେ ତ ତେର ବର୍ଷ ଦିଅନ୍ତି ସିଏ ତାଙ୍କର ସେ ଲୋକ ଯିଏ ସେ କିନ୍ତୁ ତାଙ୍କୁ ଝଡେଇକି ଝଡେଇକି କଣ କୁହନ୍ତି ସେ ଯୋଉ ନିଆଁ ଲଗେଇକି ତାକୁ କୁ ବାହା କରିକି ସେ ମହୁକୁ ବିକନ୍ତି ସିଏ ସେଠି ଯୋଉ ୟେ କରିକି ହଁ ହଁ। ସେ ଆମ ଗାଁରେ ଏଠି ଜଣେ ଅଛି। ନାଇଁ ଗୁଡ ମିଶାଇ ଦଉଚନ୍ତି ମ ସିଏ ମାନେ ଦିନ କହୁଚି ସେଇ ସେ ତ ଯୋଉ ଯାହା ଘର କଥା କହୁନି ତାଙ୍କରି ସେଦିନ ଝଡା ହେଲା। ହେଲା। ଝଡା ହେଲା ଯେତେବେଳେ ସେ ନେଇକି ଇଏ ଯେତେବେଳେ ମହୁ ବାହାର କରିକି ନେଇକି ଆସିଲେ ତ ଆମ ଗାଁ ସବୁ ଲୋକ ଅନେଇକି ବସଚନ୍ତି। ପିଓର ମହୁ ନା କିଣିବେ ଯିଏ ଝଡେଇଥିଲା ମାନେ ତାଙ୍କର ଏମିତି ଯିଏ ଝଡେଇଲା ସିଏ ନବ ଅଧା ମୁଁ ଯାହା ଘର ସିଏ ନବ ଆଧା ମୁଁ ହେଲା ସେଇଠୁ ନେଇଗଲେ ହଁ ସିଏ ସିଏ ତ ତାଙ୍କର ଯାହା ଘର ସେ ତାଙ୍କର ଥିଲେ ସେ କାଇଁ ବି କିବେ ତାଙ୍କର ନିଜର କାରବାର କରିବେ ହଁ। ସେଇଠୁ ଇଏ ତାଙ୍କର ଯିଏ ଆଣିଲେ ସିଏ ତାଙ୍କ ସେ ସ ତାଙ୍କ କାମ ହେଲା ମହୁ ଝଡେଇବା। ସେମାନେ ଏତେ ମହୁ କଣ କରିବେ ସେ ତ ବିକନ୍ତି ହେଲା ସେଇଠୁ ସିଏ ଆଣିକି ଦେଲେ ଯେତେବେଳେ କଣ କହିଲ ଗାଁରେ ସବୁ କିଣା କିିଣି କଲେ। ଆମରି ଆମର ଘରେ ଗୋଟେ ଦୋ କାନୁଛି ତ ଅ ଗ୍ରୋସରୀ ଦୋକାନ। ଘରେ ସେଉଠୁ ତା ଯୋଉ ଦଣ୍ଡିରେ ଓଜନ କରିବା ପାଇଁ ଆସିଲେ ମାନେ ମେସିନ୍ ଅ, ତାନାସ ସେ ଯୋଉ ୱେଟ୍ ମେସିନ୍ ଟା ଆଇଲେ ଏକାଥରେ ସମସ୍ ସେ ମାନେ ଓଜନ କରିବା ପାଇଁ ହେଲା। ସେଉଠୁ ମୋ ଜେଜେ ହେଲେ ପୂଜାରୀ ଲୋକ। ମାନେ ସିଏ ପୂଜା କରନ୍ତି, ସିଏ ସେଉ ଓ ଗୋଟେ ଲୋଭ ରୁହେନି ମୁଁ ମୁଁ ଟିକେ ନେ-ନେଲେ ମାନେ ଯୋଉ ଠାକୁର ପାଖରେ ଲଗେଇବେ, ସେଥିପାଇଁ ସେଉଠୁ ମୋ ଜେଜେ ତାଙ୍କର କଣ କଲେ ନା କହିକି କହିଲ ମୋତେ ଟିକେ ଖାଲି ଦେ ମୋତେ ତୋ ଭଲ ଲାଗିଲା ଇଏ ହେଲା ମୁଁ ତାହେଲେ ତାକୁ କିଣିବି, ସେଉଠୁ ଟିକେ ଆଣିଲେ ଟିକିଏ ନାଖରୁ ମୁହୁ ତାଙ୍କର ଆଇଲେ ଆଣିଲେ ଯେମିତି ସିଏ ଦେଖିଲାକୁ ପୁରା ପାଣି ମାନେ ଦି ତିନି ଦିନ ରହିଚି ସେ ପାଣି ମାନେ ତାରି ଭିତ ତାଙ୍କର କାରବାର ହେଇଯାଇଛି। ଗୁଡ ଫୁଡ ଲଗେଇକି କାରବାର ହେଇଯାଇଛି, ତାରି ଭିତରେ ସେ ଥିପାଇଁ ସେ ପୁରା ବହୁତ ଆଉ କଣ କାହାକୁ ବିଶ୍ୱାସ କରିକି କିଣିବୁ ସାଙ୍ଗେ ସାଙ୍ଗେ କିନଲାକୁ ଯଦି ଏଇଆ
ସେ ଏଇଆ ପ-ମାନେ ଉ, କାରଣ ପିଓର୍ ମୁ ଓ ଆପଣ ଚେଷ୍ଟା କରିବେ ଯେତେ କାଗଜ ବୁଡ଼େଇକି ନିଆଁ ଲଗାନ୍ତୁ ଲାଗିବ ନାହିଁ।
ଓହୋ ଏଇଟା ଗୋଟେ ନୂଆ ଟ୍ରିକ୍ସ।
ଆପଣ ପିଓର୍ ମହୁକୁ ନେବେ କାଗଜ ଗୋଟେ ବୁଡେଇ ଦେଇକି ସାଙ୍ଗେ ସାଙ୍ଗେ ନିଆଁ ଲଗେଇବେ ସେ ଜମା ଜଳିବ ନାହିଁ, ଆଉ ଯଦି ଜଳିଲା ଆପଣ ଜାଣିଦେବେ ଏଟା ମିଲାବଟ ହେଇଛି।
ପିଓର୍ ମହୁ ନୁହଁ।
ନା। ଆଉ କେ-ଏ କେତେ ଟ୍ରିକ୍ ଆମେ ସବୁ ଆମେ ନିଜେ ଦେଖିଚୁ ନା ସେଟା ଆମକୁ ସବୁ କରିକି ଦେଖାନ୍ତି ସେ ପୁରା ଡାଇରେକ୍ଟ ନେଇ ଆସିଥିବ ମହୁ ଫ-ଫେଣା ଏ ପୁରା ନେଇ ଆସିଥିବ ଏଇ ଦେ-ଦେଖେଇବା ଲୋକ ଜଣେ ସେ ବିକ୍ରି କରନ୍ତି, ଆଉ କାଇଁ ତାଙ୍କୁ ଦେଖା ମିଳୁନି।
ଓହୋ!
ଏ ଛଅ ସାତ ବର୍ଷ ତଳେ ଥରେ ଦେଖିଥିଲି।
ଆଚ୍ଛା ଆଚ୍ଛା ଆଚ୍ଛା। ନାଇଁ ଆମ ଏପଟେ ସେଇ ଗୋଟିଏ ଗଛ ତେବେ ସେ ଗାଁରେ ତାଙ୍କରି ବାହାରେ ସିଏ ବିକନ୍ତି ଗାଁ ସାରା ଲୋ କ ଅନେଇକି ବସିଥିବେ ତାଙ୍କ ଠାରୁ କିଣିବାକୁ ବୋଲି ଦେଖିଲା ବେଳକୁ ଏଇଆ ଏଥର ଗୋଟେ ସ୍ତ୍ରୀ ଲୋକଟେ ସେ ଏକାଥର କ ନେଲା ଦିିଲୋ ଦି କିଲୋ ଭଳିଆ ନେଲା। ଦେଖିଲାକୁ ତାର ଉପରେ ଦି ଦିନ ପରେ ପ ଏମି ଏମିତି ଅବସ୍ଥା ଯେ ଭାରି ମନ ଦୁଃଖ କରୁଥିଲା ଆସିକି।
କ ଏଁ ବୋହୁତ ବୋହୁତ ଠକୁଚନ୍ତି ଆପଣ ପା ଦୋକାନରେ ଦେଖିଥିବେ ଖ-ଖଜୁରୀ ଆପଣ ଦେଖିଥିବେ ସେ ସବୁ ପୁରା ପଥର ହେଇ ଯା ଯୋମୁ ନାହିଁ ଏଉଡା
ଆରେ ହଁ ହଁ ହଁ ହଁ ହାଁ ହାଁ ହାଁ ଠିକ୍ କହିଚ।
ଅନଲାଇନ୍ ନେଇ ମଗାଏ ସିଏ ପୁରା ଗୋଟା ଗୋଟା ବାହାରେ ସେଗୁଡା ଠିକ୍।
ହଁ ହଁ ନାଇଁ ମତେ ଏଇ ଯୋଉ କଣ କହିଲ ଆମ ଅ ମାନେ ଚିହ୍ନା ଭିତରେ ଜଣେ ସିଏ ତାଙ୍କର ସିଏ ଅଛନ୍ତି। କୋଉଠି କହିଲ ଏ ବାହାରେ ଯୋଉ ସାଉଦିରେ ଅଛନ୍ତି। ସିଏ ବୋହୁତ ମାନେ ବା ଣ ଆସିଲା ବେଳେ ତ ନେଇ ଆସନ୍ତି ଆଉ ପଠାନ୍ତି ବୋହୁତ ପଠାନ୍ତି ହଁ ସିଏ ପଠାନ୍ତି ତାଙ୍କ ସେ ପଟେ ସିଏ ତାଙ୍କର କିଣିକି ପଠାନ୍ତି। ଆମେ ତାଙ୍କୁ କହିଦେଇ ଥାଉ। ସିଏ କାହିଁକି ନା ମୁଁ ଯ ଆମ ଘରେ- ସବୁ ହେଲେ ଗୋଟେ ଗୋଟେ ମାନେ ରୋଗୀ ସମସ୍ତଙ୍କୁ ଦରକାର ମାନେ ଯୋଉ ଡ୍ରାଇ ଫ୍ରୁଟ୍ସ। ଖାଇବା ମୁଁ ସେ ଏକାଥର ବଲକରେ ଅଡର କରିଦିଏ। ସେ ସବୁ ସକାଳୁ ଉଠିକି- ଆଉ
ଅଞ୍ଜିରେ ଆପଣ ମେକ୍ ଅପ୍ କୋଉଠି ପାଉଛନ୍ତି?
ଅଞ୍ଜି - ତ ହଁ ଆମ ଆମ ଏଇଉ ଆମ ଛକର ଆକ୍ଚୁଆଲି ଗୋଟେ ଅଛି ଆମ ଏଇ - ଛକରେ ଗୋଟେ ଅଛି ମାଟେ। ସେଇଠି ସିଏ ଅଞ୍ଜୀ ବିକୁଛନ୍ତି ହେଲେ-
ଓରିଜିନାଲ ନୁହଁ ଓରିଜିନାଲ ଯୋଉଟା ସେଟା ଆପଣ ଭାଙ୍ଗିବେ ତେଲ ବାହାରିବ।
ଆକଚ୍ୟୁଆଲି ତେଲିଆ ଯୋଉ ଇଏଟା ତେଲିଆ ଫଳଟା ହୁଁ।
ଅରିଜିନାଲ୍ ଆଣିଚି ଆଉ ଯଦି ଛୋଟ ଇଏ ମୁଁ ଜାଣି ତାହେଲେ ଇଏ ଡୁପ୍ଲିକେଟ ଜାଣିିକି। ସେ ସେଇଟା ଡ୍ରାଏଫ୍ରୁଟ ଏରିଆ ଡେଲ୍ଲୀରେ ମିଳେ ନହେଲେ ସାଉ ସାଉଦିଆରବ ଆପଣ ଯଦ କୋହୁଥିବେ ମିଳୁ
ହଁ ସେ ସବୁ ଭଲ ମିଳେ ମୁଁ ସେଟା ଆଣେନି ଖାଲି ଖଜୁରୀଟା ଆଣୁ କାହିଁକିନା ତାର ଯୋଉ ସୁିଟନେସ୍ ଟା ପାଇଁ ମୁଁ ତାକୁ ବାହାର କରିକି ଆମେ କୋ ଯୋଉ ମାନେ କୋଉଥିରେ କିଛି ଖାଇଲେ ସେଇଆକୁ ମିଶେଇକି ଖାଇଲେ ମାନେ ମିଠା ଚିନି କୁ ଆଭୁଏଡ୍ କରିବା ପାଇଁ ସେଇଟା କରୁ ଆମେ। ହଁ ଗୁଡ ଖାଉ କୁଡ ଖାଉ କୁଡଟା ସବୁବେଳେ ମାନେ ଗୋଟେ ସେରା ହଉଛି କଣ କହିଲ ଅପସନ୍। ମାନେ ସେଟା ନଥିଲେ ସେଟା ଏଇଆ ଏମିତି। କିନ୍ତୁ ଗୁଡ ହୋଉଚି ସବୁବେଳେ ଏଇ ଯୋଉ ତାଳ ଗୁଡ ଯୋଉ ନୁହଁ। ସେଟା ବାପା ଅଡର୍ ଆଣନ୍ତି କୋଉଠୁ ଭଲ ତାଳ ଗୁଡ ସେଇଆକୁ ସବୁଥିରେ ଚା ରେ ବି ଆଉ ହେଲା ରୁଟି ସହିତ ଗୁଡ ଖାଇଲେ ବି ବଢିଆ ଲାଗେ ସେ ତାଳ ଗୁଡଟା।
ଆଚ୍ଛା ଆଚ୍ଛା ମ୍ୟାଡମ୍ ଆପଣଙ୍କର ଫେବ୍ରାଇଟ୍ ଡା ଫ୍ରୁଡ଼ କୋଉଟା?
ଡ୍ରାଏଫ୍ରୁଟ୍। ଡ୍ରାଏଫ୍ରୁଟ୍ ହେଲା ମୋର ସବୁଠାରୁ ଫେବ୍ରେଟ ଯୋଉ କଣ ପିସ୍ତା ଆଲମଣ୍ଡ ମତେ ଏଇ ଦିଟା ଭାରି
ମତେ ହେଲା ବେଶ ବେଶୀ ମତେ କିସମିସ ଭଲ ଲାଗେ ଆଉ କାଜୁ ଭଲ ଲାଗେ ମୋର ଏଇ ଦିଟା କମ୍ବିନେସନ ବହୁତ ବଢିଆ। ଚେରି ଆ ଚେରି ଅଛି ତ ଜାଣି ମୋର ସବୁ କିଛି। ବଟ୍ ଚେରିତ ଆଉ ଏତେ ବି ପାଉନି। କୋଉଠି ସେଇ ଅନଲାଇନ ରେ ଯାହା ପାଉଚି।
ହଁ ହଁ ହଁ ନାଇଁ ମ ଏଇ ଯୋଉ ରଜରେ ଏଇ ଯୋଗୁଁ ପାନ ଟାଇମ ରେ ଚେରି ବିକ୍ରି ହୋଉଥିବ ଆ
ସେଗୁଡା ସେମାନେ କଣ କରୁଚନ୍ତି ନା ମାନେ ତାର ଡିମାଣ୍ଡ ବଢିଗଲାଣି ବୋଲି- ସେମାନେ ବହୁତ ରେଟ୍ କରିକି ନେଇ ଯାଉଛନ୍ତି। ଏକା ଥରେ ଅନଲାଇନ ଦେଖେ ଅଧିକିଲିଆ ମା- ଅର୍ଡର ଠିକ୍।
ହଁ ହଁ ହଁ। ନାଇଁ ନାଇଁ ମୋତେ ସେ ଚେରି- ଛି ସେତେ ପସନ୍ଦ ମାନେ- ସେମାନେ ଖାଇଦେବେ ଏମିତି କିଛି ନାଇଁ ହେଲେ ଏମିତି ଯୋଉ- ଫେବରାଇଟ ନୁହଁ। ମୋର ଆଲମଣ୍ଡ ଆଉ ପିସ୍ତା ସେ ଦି- ଏଟା ମୋର ହେଲାତ ମୁଁ ପୁରା ବହୁତ ମାନେ କଣ ହଁ ଏଇ ରୋଷ୍ଟ କରିକି।
ହଁ ମୋତେ କିସ୍ ମିସ୍ ଟା ଆଉ ଚେରି- ଏଇଟା ମାନେ ସବୁଠୁ ମୋର ଫେଭରେଟ। ଚେରି ଆପଣଙ୍କୁ ମେଡମ ଭଲ ଲାଗେନା କାରଣ ଏଟା ଖାଇଲେ ବହୁତ ପାଟିକି ବଢିଆ ଲାଗିବ।
ଜାିଣିନି ମୋତେ କଣ ପାଇଁ ଇଁ- ଟୋଟାଲ ତ ପାନରେ ବି ସେଇ ଚେରି ଦିଅନ୍ତିି ସେ କୁହେ ମୁଁ ଖାଏନି।
ମୁଁ ପାନ ଫାନ ସେଗୁଡା ଟୋଟାଲ ଖାଏନା ହାତ ମାରେନି ସେ
ନାଇଁ ପାନ କିନ୍ତୁ ଆକ୍ଚୁଆଲି ଭଲ ମାନେ କଣ କହିଲ। ପାନ ଇନ ସେମତି। ଆମେ ମାନେ ପାନକୁ ଖରାପ କରିଦଉଛନ୍ତି କିନ୍ତୁ ପାନ ହଉଛି ଆକଚୁଆଲି ଭଲ ମାନେ ଏତେ ଭଲ। ଶୁଭ କାର୍ଯ୍ୟରେ ତ ସେଟା ସବୁବେଳେ ହଁ ହଁ ହଁ। କିନ୍ତୁ ତମ ପେଟ ପାଇଁ ଦେହ ପାଇଁ ପାନ ଗୋଟେ ବହୁତ ବଢିଆ ଜିନିଷ। ଆକଚୁଆଲି ପାନ ସବୁଦିନ କନଜ୍ୟୁମ କରିବା କଥା ସବୁଦିନ ପାନ ଖାଇବା କଥା। କଣ କହିଲ ଆରେ ନାଇଁ ନାଇଁ ତମେ ପାନ କେମିତି କହୁଛ ଭାବୁଛ ଖାଇବା ପାଇଁ ମାନେ କହୁଛ ପାନ ଯେମିତି କରିକି। ଚୁନ ଦେଇକି ନାଇଁ ନାଇଁ ସେମିତି ତ ଟୋଟାଲ ନୁହଁ। ଯଉଟା ତ ବହୁତ ଖରାପ ସେଇ ସେଇଟା ଯଉ ଆମେ ପାନଟା- ଆମେ ଖରାପ କରିଦଉଛନ୍ତି ଆକ୍ଚୁଆଲି ଖାଇକି କିନ୍ତୁ ନର୍ମାଲି ଖାଲି- ପାଟିରେ ପାନ ଗୋଟେ ଆଣିକି ମାନେ ଚୋବେେଇକି ଖାଇଦେଇକି ପାଣି ପିଇଦବ ବହୁତ ଭଲ ଦେହ ପାଇଁ।
ପାଟି ପୁରା ଥଣ୍ଡା କରିଦବ।
ପାଟି ତ ଥଣ୍ଡା କରିବ କରିବ ଦେହ ପାଇଁ କଣ କହିଲ ଆଉ କିଛି ବି ଏ ଯୋଉ ଗ୍ୟାସ୍ ପ୍ରୋବ୍ଲେମ ରହିବନି। ତମର ଯୋଉ କଣ କହିଲ ଅ। ସେଟାର ଗୋଟେ କଣ ଗୁଣ ଅଛି ଏ ଯୋଉ ଫ୍ୟାଟି ଲିଭର ହଉଛି ସେଇଟା କେବେ କରେଇବନି। ସେଟା ଆଉ ଜମା ଟୋଟାଲି ବି ହବନି ନହେଲେ ସ
ହୁଁ ହୁଁ ହୁଁ ମୁଁ ଥରେ ବାହାର ଥିଲି ପାନ ଗଛ ଲଗେଇବା ପାଇଁ କିନ୍ତୁ ମୁଁ ଯେତେବେଳେ ପାନର ରୁଲ ଜାଣିଗଲି ମୁଁ କହିଲି ମୋ ଦ୍ୱାରା କେବେ ବି ହବନି। କାରଣ ପାନ ଗଛ ଲଗାଇ ଦେଲେ ତାକୁ ପୁରା ଶାନ୍ତିପୂର୍ଣ୍ଣ ଜାଗା ଦରକାର କେହି ଯଦି ଚିଲେଇବେନି ତାଳି ମାରିବନି ତାହେଲେ ସି ଭଲ ଗ୍ରୋ କରିବ ଆଉ ଯଦି ନିଶ୍ଚିତ ଏଇଟା ବ୍ରଜ କହନ୍ତି ତାଙ୍କୁ ତ ସମସ୍ତେ ଆମ ମୁଁ ଯଦି ହେଲା ପାନ ଗଛ ଲଗାଇମି ଆମ ବାଡ଼ି ପଛ ଗୋଟେ ସେ ସବୁ ଅଛନ୍ତି। ଚିଲେ ବି ଅଭଦ୍ର ଭାଷା କରି ଥାତା କରନ୍ତି। ବୋଲି ମୁଁ ସେ ଯୋଗୁକୁ କେବେ ଲଗେଇବି ଇଚ୍ଛା କରୁନୀ ନହେଲେ ମୋ ତ ଏ ପାନ ଗଛ ବହୁତ ପସନ୍ଦ ଦେଖିଦେଲେ ମୋ ମନ ଶାନ୍ତି ହୁଏ। କାରଣ ମୁଁ ବି ଦେଖିଲି ପାନ ଗଛ ବି ବହୁତ ବିଜନେସ ଫିଲ ଲାଭବଏ କାରଣ ସେମିତି ତ କିଛି କହିବେନି ନା ଛ ଲଗେଇବାକୁ ମତେ ବହୁତ ପସନ୍ଦ କିନ୍ତୁ ହେଲେ ଏତେ ଏଇଏ ପାଇ ଜାଣି ହଉନି। ତାପରେ ବି ପାନ ଯଦି ବି ଡିଷ୍ଟେନ୍ସରେ ଲଗେଇଲେ ଆଉ କଣ ଅଛି ଗ୍ୟାରେଣ୍ଟି ନିଜ ପାଖାପାଖି ଲଗେଇ ଥିଲେ ନଜର ଦେବୁ ଚୋରି କେହି କରିବ ପିବେନି ଆଉ ଡିଷ୍ଟାନ୍ସରେ ଲଗେଇଲେ ଚୋରି କରିନେ ପୁରା ଲାଭ କଣ ଅଛି?
ବାସ ବାସ୍ ତାପରେ ବି ସେି କଣ କହିଲ ଜଗିବାକୁ ବି ପଡିବ ଜିନିଷ ଟାକୁ ଟାଇମ୍ ଦବାକୁ ସମୟ ତାକୁ ଦେଇକି ଭଲ ସେ କଲେ
ନିଶ୍ଚିତ ହଁ ତାକୁ ବାଉଁଶ କାଣି ଦେଇକି ବାନ୍ଧିଲେ ସି ସିନା ଉଠିବ ସିଏ ପୁଣି କଇଁଚିରେ ତାକୁ କଟା ହବନି। ତାର ଗୋଟେ କଣ ଅଛି ବାଉଁଶ ଭଳିରେ ହିଁ ହାଲକେଇକି ତାକୁ କଟା ହବ ନହଲେ ସେ ଡରି ଯିବ ସେ।
ହଁ ହଁ ନାଇଁ ମୁଁ ପୁରା ନୂଆ ଜିନିଷ ଆଣୁୁ ତମ ଠାରୁ ଯଛ ଆଛ ପାନ ତାହେଲେ ଏମତି।
ବରୁ ଆପଣ ଜାଣିଥିବେ। ବିଚିତ୍ରପୁର କଲେଜ ଛକ ପାଖକୁ ଲାଗିଛି ସେଇ ଏରିଆରେ ସେଇଠି ସବୁ ବେଶୀ ଲୋକ ପାନଗତ ଲଗାନ୍ତି ମୁଁ ଦେଖିଛି ତାଙ୍କର ସେ ସବୁ ଛଣ ରେ ଘର କରି ଛନ୍ତି। କି ସୁନ୍ଦର ଲାଗେ ଆଉ ଭ ନା ନା ମୁଁ ସେମିତି ଭାବେନି ଯେ ଏଥିରେ କଲେ ଇଏ ବସେଇବେ। ଏ ହେଲେ କଣ ନା ମନ ଭାଙ୍ଗି ଦେଲି ଥରେ
ହଁ ନାଇଁ ନାଇଁ ଯଦି କରୁଚ ଥିବେ ମାନେ ଗ ଗଛ ପଛ ଲଗେଇବା ପାଇଁ ଯଦି ପସନ୍ଦ ତାହେଲେ କଣ କହିଲ ଲଗାଅ ଆକ୍ଚୁଆଲି। ଯେତେ ପୁରା ଏମିତି ଗଛ ଲଗେଇବ ତମର ଯୋଉ କଣ କହିଲ ଜୀବନରେ ଗୋଟେ ଯୋଉ ଶାନ୍ତି ଯୋଉଟା ନୁହଁ ସେଇଟା ଗଛ ଲଗେଇଲେ ଆସେ।
ମୁଁ ଥରେ ଲଗେଇଥିଲି ମ୍ୟାଡାମ ଷାଠିଏ ଟା ନା ସ ତୁରୀଟା ଗଣି ଗଣିକି ତୁଳସୀ ଗଛ ଲଗେଇଥିଲି। କାରଣ ମତେ ତୁଳସୀ ଗଛ ବି ସବୁ ଠାରୁ ପସନ୍ଦ ହେଲେ କଣ ହବ ଏଇ ଯୋଉ ବସ ର୍ଷାଦିନ ଆସିବ ସେ କଣ କରିବ ନା ଏତେ ବର୍ଷା ହବ ଯେ ସେ ସବୁ ଶୋଇ ପଡ଼ିବ କେତେ ତାକୁ ଉଠେଇବି ତାପରେ ଲାଷ୍ଟ କୁ ମଝିରେ ହ୍ଵାଇଟ ପୋକୋ ଟାଇପ ର ଥିଲା ସିଏ ସବୁ ଆ ସିକି ଘେରେଇ ଗଲେ। ବସିକି ଆଉ ପୋକ ପତ୍ର ଝଡେଇ ଦେଲେ ଲାଷ୍ଟ କୁ ମୂଳ ଖାଇଗଲା ଉଇ ମାଟି ଯେତେ ମାଟି ଭଲ ଥିଲେ ଉଇ ଖାଇଯାଏ ଆଉ ନଷ୍ଟ ହେଇଯାଏ ଆଉ କଣ କରିବି। ମେଘ
ଆମ ଏପଟେ ବିଲମ୍ ପଟୁ ମାଟି ପୁରା ବଢିଆ ହୁଏ ସବୁ ଯାହା ଚାଷ କରିବ ବଢିଆ ହବ। ହୁଁ ହଁ ପା ଆମ ଏପଟେ ବହୁତ ଭଲ ହୁଏ ଯାହାବି ଲଗେଇଦବ ସବୁ ଗଛ। ବଢିଆ ଆଉ।
ପଟୁ ମାଟି ନା ଆପଣଙ୍କ ନଈ କୂଳ ଏରିଆ ମାନେ ନିଶ୍ଚିତ ପଟୁ ମାଟି ଆସୁଥିବ ବନ୍ୟାରେ। ବନ୍ୟାରେ ତ ପ୍ଲସ୍ ପଏଣ୍ଟ୍ ଏଇଆ ପଟୁମାଟି ସବୁଠୁ ଭଲ।
ହଁଅଅ ଏବେ ତ ଆସୁନି ଯୋଉ ଦି ତିନି ବର୍ଷ ତଳେ ହେଇଥିଲା ଆଉ ଆସୁନି ଏବେ।
ଆପଣ ଘର କରିଦେଲେଣିି ନା ସେପଟେ ଆଉ କେମିତି ଆସିବ।
ହେଁ ଠିକ୍ ଠିକ୍।